ହ୍ୟାଲୋ।
ହଁ କଣ କରୁଛ ହ୍ୟାଲୋ।
ହୁଁ କୁହନ୍ତୁ?
କଣ କରୁଛ?
ଏଇ ମୋ ରୁମ ଟିକେ ବାଗଉଛି ଆଉ। ସେ ଯୋଉ ଛୁଆ ପିଲା ପଳେଇଲେ ତ। ଆଜି ସଣ୍ଡେ ଥିଲା ଛୁଆ ସବୁ ଲେଟ ରେ ଟିକେ ଉଠିଲେ ତ ମୁଁ ଆଉ ଝାଡୁ କରିନଥିଲି ବେଡ ବି ହେମିତି ପଡିଥିଲା। ଦିଟା ପୁଅ।
କେତେ ବର୍ଷର?
ଗୋଟେ ହଉଛି ଆଠ ବର୍ଷ ଉଁ ଆଉ ଗୋଟେ ହଉଛି ଚାରି ବର୍ଷ।
ଓହୋ ମ୍ୟାରେଜ ବୋଧେ ଜଲ୍ଦି କରିଦେଇଛନ୍ତି କି କଣ?
ନାଇଁ ମ୍ୟାରେଜ ଜଲଦି ନୁହେଁ ହେମତି ନର୍ମାଲ ବୟସ ଆଉ ଟ୍ୱେଣ୍ଟି ଫାଇଭ ହେଇଥିଲା ହେତ ବେଳକୁ ଆଉ।
ଅ ହ।
ଗଲାଣି ଏଠି ଏଇଠି ମୋ ଆନିଭର୍ଶରୀ ପରଦିନ ଯାଇଛି।
ମୋର ଏଇ ମୋର ବି ଏଇ ତିରିଶ ତାରିଖ ଦିନ ଆନିଭର୍ସରୀ ଯାଇଛି।
ଅଁ ହେଇ ନଅ ବର୍ଷ ହେଲା ଆମର ଏଇ ବାହାଘରକୁ ଆଉ।
ହୁଁ ହୁଁ ମୋର ଛଅ ବର୍ଷ ହେଲା।
ହେଁ ଆଉ କେତୋଟି ପୁଅଝିଅ?
ନାଇଁ ପିଲାଛୁଆ ଏବେ ହେଇନି।
ଓ ହୋ।
ସେ ମାନେ କଣ କହିଲେ ହେଇଥିଲା ଯେ ମାନେ ମିସ୍ କ୍ୟାରେଜ ହେଇଗଲା।
ଓହୋ କେମିତି ମାନେ ଡରା ଡୋରି କଲେ କି କଣ?
କଣ କହିଲେ।
ମୁଁ କହିଲି ଡରାଡୁରି କଲେ ନା କଣ ଅସୁବିଧା ହେଲା।
ସେ କଣ ହେଲା କେମିତି ମନକୁ ମନ ଏଇ ଛୁଆର ହାର୍ଟ ବିଟ ଆସିଲାନି ସାଢେ ତିନି ମାସ ହେଇଥିଲା। ହାର୍ଟବିଟ୍ ଚେକ୍ କଲି ଯେ ତାକୁ
ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି ତ ଟିକେ ବାହାରକୁ ଆସି କଥା ହୁଅନ୍ତୁ ଠିକ ହବ।
କଣ କହିଲେ?
ଟିକେ ନେଟାର୍କ ପ୍ରୋବ୍ଲେମ ବୋଧେ ହଉଚି ଯୋଉଟା କି ଅଧା କଥା ଶୁଭୁଛି ଆଉ ଅଧା କଥା ଶୁଭୁନି।
ହଁ ନେଟୱାର୍କ ଈସୁ ଆମର ଏପଟେ ଟିକେ ବର୍ଷା ହଉଛି ତ ସେଥିପାଇଁ।
ହଁ ଟିକେ ବାହାରକୁ ଆସନ୍ତୁ ଆଜି କଥା ହେଇ ସାରିଲା ପରେ ପଛିକା ଇଏ ହେଇଯିବ। କଥାଟା ନ ଶୁଭିଲେ ହଁ ଏବେ ଶୁବା ଗଲା କଥାଟା କ୍ଲିୟର ନ ନ ଶୁଭିଲେ ପୁଣି ହବନି ନା।
ହଁ ଏଇ ସେ ହସ୍ପିଟାଲ ରେ ଖେଇକିନା ଆଇ ଫି ଏଫ୍ ଦ୍ଵାର ହେଇଥିଲା ଛୁଆ ଟା। ସେଟା ବି ଖରାପ ହେଇଗଲା।
ଉୁଁ ହୁଁ ଏଇନୁ ଟିକେ ଟିକେ ପ୍ରୋବ୍ଲେମ ରହୁଥିବ ତାହେଲେ ଆଉ।
ପ୍ରୋବ୍ଲେମ କିଛି ନାହିଁ ମାନେ ଏତେ ବର୍ଷ ହେଲାଣି ଡକ୍ଟର ମାନେ କୁହନ୍ତି ନା ଏତେ ବର୍ଷ ହେଲାଣି ଆଉ କେ ଏତେ କଣ ଜଗିବ କଣ କରିବ ଆଉ ବେଷ୍ଟ ଅପସନ ଦେଇ ଦଉଛନ୍ତି ଆଇ ଭି ଏଫ କରେଇ ଦିଅ। ଆଉ କରେଇଲୁ ବି ଖରାପ ବି ହେଇଗଲା ଏବେ ଦେଖନ୍ତୁ ଗୋଟେ ଥର କରିଥିବେ। ଉଁ ସେଥିରେ ତ ପଇସା ପତ୍ର ଯାଇଥିବ ନା ପୁଣି ଥରେ ସାଙ୍ଗେ ସାଙ୍ଗେ ଚାରି ପାଞ୍ଚ ଲକ୍ଷ କୋଉଠୁ ଆସିବ।
ହଁ ଠିକ କଥା ପୁଣି।
କରିବୁ ଆଉ ଥରେ।
ହଉ ଆଉନି ସୁବିଧା ଦେଖିକି କରିବେ ଆଉ।
ହୁଁ। ବଡ ପୁଅଟା କୋଉଁ କ୍ଲାସ ରେ ପଢୁଛି?
ପୁଅ ବଡ ଥ୍ରୀ କ୍ଲାସ ପଡୁଛି ଆଉ ସାନ। ଏଲ କେ ଜିି ପଢୁଛି।
ଯୋଉଁ ବଡ ପ୍ରାଇଭେଟ ରେ କି ଗମେଣ୍ଟ ରେ।
ହଁ ହଁ ପ୍ରାଇଭେଟ ଏଠେ ଗମେଣ୍ଟରେ ହେମତି। ସୁବିଧା ଅଛି ଯେ କିନ୍ତୁ ରାସ୍ତା ସାଇଟ ଟା।
ଓହୋ କୋଉଁ ଜାଗା କି ଆପଣଙ୍କର?
ଆମର ଏପଟ ଆମର ଏଟା ତାଳଚେର ପଟ ଟା
ଓ ଆପଣ ତାଳଚେର ର?
ହୁଁ।
ମୋ ଯା ବି ଅନଗୁଳୁ ର।
ହୁଁ ହୁଁ।
ସେ ତା ଭାଇ ଭାଉଜ ସବୁ ସେମାନେ ତାଲଚେର ରେ ରହୁଛନ୍ତି।
ଆ ହଁ। ଆମେ ତାଳଚେରେ ପ ପ୍ରପର ତାଳଚେର ନୁହେଁ ଗୋଟେ ଗାଁରୁ ଆଉ। ତାଳଚେର ଇଏ ହ
ସେ ତାଳଚେର ଅନଗୁଳ ତ ପାଖାପା କିଏ ଆଉ ସିଏ
ହଁ ହଁ ହଁ ଏଇଟା ନୁହଁ ଆଉ କଣ ଏଇଠୁ ଯାହା ହେଲେ ବି। ଘଣ୍ଟେ ଦେଢ ଘଣ୍ଟା ଲାଗୁଛି ମାନେ ଅନୁଗୁଳୁ ପ୍ରପର୍ ଅନୁଗୁଳୁ ଯିବା ପାଇଁ।
ଓହୋ ଆଉ ଭାଇ କଣ ଜବ୍ କରନ୍ତି ତାଳଚେର ରେ?
ନାଇଁ ନାଇଁ ଭାଇ ତାଙ୍କର ଇଲେକ୍ଟ୍ରୋନିକ୍ସ ଦୋକାନ ଅଛି।
ଦୋକାନ୍ ଅଛି ଓହୋ ଭଲ ତ ବିଜ୍ନେସ୍। ସେଥିରେ ତ ଭଲ ପଇସା।
ହଁ ହଁ ଇଲେକ୍ଟ୍ରୋନିକ୍ସ ଫର୍ଣ୍ଣିିଚର୍ ସବୁ ଭେରାଇଟି ଆଉ ବାହା। ମାନେ ଗୋଟେ ୱ ମାନେ ଝିଅକୁ ବାହାଘର କଲେ ଯୋଉ ସଜାସୁଜି ସବୁ। ତାଙ୍କଠେ ସବୁ ମିଳିବ ଦିଆନିଆର।
ଓହୋ ପୁରା ଗୋଟେ ଫର୍ନିଚର ହକ୍ କରିଦେଇ
ଯାହା ସବୁ ଛାଡିଵେ କଣକହିଲେ?
ଫର୍ଣ୍ଣିଚର୍ ହକ୍ ଗୋଟେ କରିଦେଇଛନ୍ତି ଆଉ।
ହଁ ହେଇଥିରେ ମିକ୍ସି ଏବେ ଏବେ ଗୋଟେ ଆମର ଥିଲା ଯୋଉ ଅଫର୍ ଟେ। ଲକ୍ଷେ ଟଙ୍କା ଭିତରେ ଯୋଉମାନେ ମନେକର କିଣି ପାରୁନାହାନ୍ତି ଝିଅ ମାନଙ୍କ।
ଏଠି ଯେ ଦେଖଉଚି ଯୋଉ ମହାବୀର ଫନି- ଚରେ ସବୁର ଯୋଉ ଲକ୍ଷେ ଟଙ୍କା ଦେଲେ ପୁରା ବାହାଘର ସବୁ ସେଟ୍ ମିଳିବ।
ହଁ ହଁ ହଁ ହେଇଟା।
ଭଲତ ଆପଣଙ୍କର କଣ ଅସୁବିଧା ଅଛି ଯେ ଏଇଟା କରୁଛନ୍ତି?
ହେ ହେ ହୁଁ ନାଇଁ ସେ ଯୋଉ କଣ କହିଲେ?
ନିଜର ଖର୍ଚ୍ଚ।
ମାନେ ବୁଝି ପାଇଲିିନି କ ଆଁ ଓ ଏଇଟାକି ଏଇଟା ହେମିତି ନିଜ ଖୁସି ଗୋଟେ ଏଇଟା ଖୁସି।
ହଁ।
ମ ହଜବ୍ୟାଣ୍ଟ୍ ପାଟିକରୁସନ୍ତି ଏଇନୁ ତୁ ଲକ୍ଷେ ପାଇବୁ ନା। ମୁଁ କହିଲି ମୋ ଖୁସି ମୋ ଇଛା ହେଲା ମତେ ମୋ ମୋ। ଉଁ ମାନେ କଣ କହିଲେ ମୋ ଜିନିଷ ମୋର ବୋଲି ମୁଁ କହିପାରିବି ହେଲାକି। ହେଇଥିପାଇଁ ମୁଁ ମୋ ମୋର କହିକି ଗୋଟେ କରୁଚି ନହେଲେ ନାହିଁ କିଛି ଅସୁବିଧା ନାହିଁ ମୋ ପାଖେ ମାନେ ବହୁତୁ ଅଲରେଡି। ଏ ହେଟା ପଇସା ଯୁଗୁ ମୁଁ କରୁନି ହେନ୍ତି ଖୁସି ଯୁଗୁ।
ହଁ ମଁ ଏଇଥରେ କଥା ହେଇକି କେତେ ଦେଖନ୍ତୁ ଏବେ ଆପଣ ମତେ ଜାଣିନଥିଲେ ମୁଁ ଆପଣଙ୍କୁ ଜାଣିନଥି ଲି ହେଲେ ବି ଆମେ କଥା ହଉଛେ ଗୋଟେ ତ ସାଙ୍ଗ ବନେଇ ପାରୁଛେ ନା।
ସେଇ ମାନେ କଣ କହିଲ ଏଇଯା ଯୋଉମାନେ କଥା ହେଇପାର ତାଙ୍କର ଟିକେ କଥା ହବାର ଇଏଥିବା ଦରକାରେ। ମ ଜା ଦିଜଣ ଅଛନ୍ତି ତାଙ୍କୁ ମୁଁ କହିଲି। ସେମାନେ କହିଲେ ନାହିଁ ଆଉ। ସେମାନେ ସାଇଲେଣ୍ଟ୍ ଟିକେ ଏତେ କଥାବାର୍ତ୍ତା ସମସ୍ତଙ୍କ ସହିତ ମାନେ ଏମତି ହେଇପାରିବେନି। ହେଇଥିପାଇଁ ସେ କ ସେ ମତେ ଦେଖିଲେ କହିବେ ଯେ। କି ତତେ ଦେଖିଲେ ମୋ ମୁଣ୍ଡ ବିନ୍ଧୁଛି ତୁଯା ତୁ ତୋ ରୁମ୍ ରେ କଥା ହଵୁ।
ମତେ ବି ମୋ ।
ହାଲୋ କଥାରା ଶୁବୁନି ଠିକ୍ ରେ।
ମୁଁ କହିଲି ମୋ ତେ ମୋ ଯାଆ ବି ସେମିତି ହିଁ କହିଲା ଅଜଣା ଲୋକମାନଙ୍କ ସହିତ କେମତି କଣତି କଥା ହେଇଯାଉଛ।
ସେଇଆ ପା ମୁଁକହିଲି ନାଇଁ କିଛି ନାଇଁ ଦେଖ। ଏମତି ମୁଁ ତ କେବେ ବୟଜ୍ ମାନଙ୍କ ସହିତ ଏମତି ନର୍ମାଲି ଏଇଥିରେ କଥା ହେଇନଥିଲି। କାଲି ଜଣଙ୍କ ସହିତ କଥା ହେଲି କଇଲି ଇଏ ମାଲ ତୁ ତା ସ କଥା ହେଲୁ। ପୁଅ ପିଲା ସହିତ ମୁଁ କଇଲି ମଲା ମୁଁ କଥାହେଇପଇଲି। ସିଏବି ମୋର ପଚାରିଲା ଭଲମନ୍ଦ ମୁଁ ପଚାରିଲା ଆମରତ ସଇଲା କଥା। କିଏ ତମ ନମ୍ବର୍ ନେଇ କଥା ହଉଚି?
ଏଇଟାରେ କିଏ ନମ୍ବର ବି ନେଲେ ଯୋଉମାନେ ବି କଥା ହଉଚନ୍ତି କେତେ ବୟସର? ସେ ସତର, ଅଠର, ଉଣେଇଶି ବର୍ଷର ପିଲାମାନେ ହିଁ କଥା ହଉଚନ୍ତି।
ହଁ ନାଇଁ କାଲି ଯିଏ କରିଥିଲେ ତାର ଝିଅ ଟେ ନା ପୁଅ ଟେ ଏମତି ନର୍ମାଲ୍ ସେମିତି। ଆଉ ତା ତାର ସ୍ତ୍ରୀ ଖାଇ ପିଇକି ଯାଇକି ଶୋଇଥିଲା ଇଏ ତାର ଗପୁଥିଲା ଆ ମା ମାନେ କମ୍ପାନୀରେ ଚାକିରି କରିଚି ନର୍ମାଲ୍ ଆମେ ଭଲ ମନ୍ଦ ହବା ଏଇରା ନେଇକି କଣ କରିବେ? ତମେ ବି ବାହାଇଚ ମୁଁ ବି ବାହାଇଚି ହେଲା କି କଣ
ମୁଁ କିନ୍ତୁ ଏଇଥିରେ କଥା ହେଲା ଦିନ ଠୁ କୌଣସି ପୁଅଙ୍କ ସହିତ କଥା ହେଇନି ମୋ ସ୍ୱାମୀ ମୋତେ ପୁରା କହିଦେଇଚନ୍ତି ଯଦି ପୁଅ ମାନଙ୍କ ସହିତ କଥାହେଲୁ ଫୋନ୍ ଫୋନ୍ ପିଟିଦେବି।
ହିଁ ହିଁ ହିଁ ହିଁ ହିଁ। ନାଇଁ ମୁଁ ଏମତି ମୁଁତ କେବେ ଯେ କଥା ହେଇ ନଥିଲି କିନ୍ତୁ କାଲି ଜଷ୍ଟ ଲଗଉ ଲଗଉ ନାଆଁଟାରୁ ମାନେ ଗ୍ରୁ ମାନେ ତା ଡିପିରେ ଅଛି ଝିଅ ଫଟୋ।
ହଁ।
ତ ତା ଡିପି ଅନୁସାରେ ମୁଁ କଲ୍ କଲା ବେଳକୁ ସେ ବଏଜ୍ ଟା ବାହାରିଲାପା। ତ ଥରେ ମନହେଲେ ଏମିତି ପୂର୍ବରୁ ବି ଏଇଆ କଥା ହେଇଥିଲି କେବେ ମାନେ ଏମିତି ବାହାରିନି।
ହୁଁ ମୁଁ କଣ ଅଛି ଖାଇବା ତ ଖାଲି ବନେଇବାର ଅଛି କଥା ହେଲ କଥା ସରିଲା।
ହଁ ସଇଲା ଆଉ କଣ ଆମର ନା ନାଇଁ ହଁ କୋଉ କୋଉ କୋଉ ଦିଆ ନିିଆ ନା କ କଥାବାର୍ତ୍ତା ହୋଉଛି ଆ ପରେ ସଇଲା କଥା।
ଆଉ ରା ରନ୍ଧାରନ୍ଧି ସାରିଲେଣି
ହଁ ରୋଷେଇ ସଇଲାଣି ରୋଷେଇ ସାରିକି ଆମେ ଖାଇଲୁ ରୁଟିକୁୁ, ଅଣ୍ଡା ଭଜା ମ୍ୟାଗି ଟିକେ କରିଥିଲେ ପୁତୁରା ପାଇଁ ମୋ ଯା ଯିଏ ସେଥିରୁ ଟିକେ ମିଶେଇ ମୁଶାଇ ଖାଇଲୁ।
ଆଉ ଜଏଣ୍ଟ ଫ୍ୟାମିଲିରେ ରହୁଚନ୍ତି।
ହଁ ଜଏଣ୍ଟ ଫ୍ୟାମିଲି ଆମର ଆଜି ରୋଷେଇ ବେଶି ନାହିଁ କାରଣ ଆମର ସବୁ ଭୋଜି ଅଛି। ଏଇ ଆମ ଦୋକାନ ପିଲା ଦିଟା ରହୁଚନ୍ତି ତ ସେମାନେ ଖାଇବା ନଉଚନ୍ତି। ତ ସେ କରିଦେଇଚୁ ଆଉ ଭାତ, ଡାଲି, ଭଜା ଟିକେ ଚଟଣି ଟିକେ କରିଦେଉଛି ସେମାନେ ନେଇଯିବେ ତାଙ୍କର ଅଣ୍ଡା ଭେଟି ତାଙ୍କର ର ରଖାହଉଛି ସେ ତାଙ୍କ ଭାଜି ଭୁଜାକି ଖାଇଦେବେ ଆଉ। ଆଉ କିଏ କଣ କରିକି ଦଉଛୁ ଲୋ ଆଉ କରିଦେଲି ଦେ ହେତିକି କରିଦେଇଛି ଆଉ।
ହୁଁ ଆଉ ଶାଶୁ, ଶଶୁର ବି ପାଖରେ ରହୁଚନ୍ତି ନା?
ହଁ ଆମେ ତିନି ଯା ତିନି ଭାଇ ସେମାନେ। ତାଙ୍କ ଆମର ଦି ଦିଟି ଛୁଆ। ତା ସହିତ ଶାଶୁ ଶଶୁର ଆଉ ଜଣେ ଆମ ଘରେ କାମ କରୁଚନ୍ତି ସ୍ତ୍ରୀ ଲୋକ। ସିଏ ସିଏ ମିଶିକି ଆମେ କେତେ ହେଲୁ ସେମାନେ ଛଅ, ସାତେ, ଆଠେ, ନ ମାନେ ଚଉ ହଁ ଚଉଦ ଜଣ ହଉଚୁ ତେର ବା ମାନେ ବାର, ତେର ହଉଚୁ ପିଲାମାନଙ୍କୁ ମିଶ ମିଶେଇଲେ ଆମର ପନ୍ଦର ଜଣ ଆମର ପନ୍ଦର ଜଣଙ୍କ ଖାଇବା।
ଯୋଉ ଆପଣ ବଡ ବୋହୁ କି ମଝିଆ କି ସାନ?
ମୁଁ ସାନ।
ଓ ସାନ ଆପଣ ହଁ ସେଥିପାଇଁ ସାନ ମାନଙ୍କୁ ବେଶି ପ୍ରେସର୍ ପଡେଇନି ନା।
କଣ କହିଲ?
ସାନ ମାନଙ୍କୁ ଟିକେ ବେଶୀ ପ୍ରେସର ପଡେନି ନା ଘରର।
ହଁ ମୁଁ ରୋଷେଇ କରେ ମୁଁ ଟେନସନ ପ୍ରେସର ଏମିତିରେ ବି ନର୍ମାଲ ମୋ ମୁଡ଼ କେବେ ଟେନସନ ପ୍ରେସର ନୁହେଁ। ଅତ୍ୟଧିକ ଯଦି ରାଗିଯିବ ରାଗିଯିବି ବଟ ମନ ଭିତରେ କେବେ ରହିପାରେନି। ମୁଁ ଭାବେ ସବୁବେଳେ ମୁଁ କିଆଁ ମନେ ରଖି ପାରୁନି ଯେ ତାଠୁ ପ୍ରତିଶୋଧ ନେଇପାରୁନି। କିନ୍ତୁ ତଥାପି ମୁଁ ଏମିତି ଯେ ମୋର କେବେ ମନେ ରହେନି ପା।
ସେଟା ଭଲ ଯେ ଜାଣିଛନ୍ତି ମୋର କିନ୍ତୁ ତାର ଉଲଟା ଟା ମୁଁ ମତେ କିଏ କଣ କହିଥିଲା କଣ ନ କହିଥିଲା ମୁଁ ସବୁ ମନେ ରଖିଥିବି।
ହୁଁ ହୁଁ। ଏମିତି ମୋ ଜା ଦି ଜଣ ଜାକ ରଖନ୍ତି।
ରଖିବି ଆଉ ସେଇ ଜିନିଷ ଗୁଡା ଭାବି ଭାବି କିନା ମୋ ମୁ ମୁଣ୍ଡ ସବୁବେଳେ ବିନ୍ଧା ହଉଛି ଯେ ମୁଁ ମେଡିସିନ ଖାଉଛି ଲାଷ୍ଟ କୁ ଜାଣିଛନ୍ତି ମାନେ ଚିନ୍ତା କରିବିନି ବୋଲି ମେଡିସିନ ଖାଉଛି।
ଡିପ୍ରେସନ ଟାଇପ ର ରହୁଛି ଆଉ। ମାନେ କିନ୍ତୁ କିନ୍ତୁ ମାନେ ମୁଁ ବି ଭାବେ ମୁଁ କହିବି ମୁଁ ଭଲ। କିନ୍ତୁ ବେଳେ ବେଳେ ମୋ ଉପରେ ମୋର ରାଗ ହୁଏ ମୁଁ କିଆଁ ମନେ ରଖି ପାରୁନି। ଯେ ମତେ ଜଣେ ଏତେ କଥା କହିଦଉଚି ମୁଁ ମନେ ରଖିପାରୁନି ବୋଲି ତା ସହିତ ପୁଣି ଭଲରେ ମୁଁ ମିଶି ଯାଉଛି।
ନାଇଁ ଆପଣଙ୍କର ଏଇ ଗୁଣ ଟା ବହୁତ ଭଲ କାହିଁକି ନା ମନେ ରଖିବା ଟା ଯେତିକି ଖରାପ ମାନେ ନ ରଖିବାଟା ବି ସେତିକି ଖରାପ।
ହୁଁ ହେଇଥିପାଇଁ ମୋ ସା ହେଇଥିପାଇଁ ମୁଁ ସମସ୍ତଙ୍କ ସହିତ ମିଶିଯାଏ। ମୋ ଶାଶୁଙ୍କୁ ମୋ କଥାବାର୍ତ୍ତା ମୋ ବିହେବିୟର ସବୁ ଖରାପ ଲାଗେ। କାହିଁକିନା ମୁଁ ଟିକେ ମିକ୍ସିଂ ଆଉ ଟିକେ ସ୍ମାର୍ଟ ମାନେ ସେମାନଙ୍କ ଅପେକ୍ଷା ମୁଁ ଟିକେ ମୋର କଥା କହି ସବୁଠିକି ମୋର ମୋର ଅଲଗା ଅଲଗା ନେଚର।
ଆପଣ ଟିକେ ଫ୍ରି ଫ୍ରାଙ୍କ ଟିକେ କଥା କହି ଦଉଛନ୍ତି ନା ସେଥିପାଇଁ ବୋଧେ ପସନ୍ଦ କରୁନଥିବେ।
ହୁଁ। ହଉ ହଉ ରଖୁଛି ଆଉ କେତେବେଳେ ପୁଣି କଲ୍ କରିବି ଆଉ।
ହଁ।
ହୁଁ।